ମାନଂ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହଁ ହ୍ୟାଲୋ।
ହଁ ଭାଇ।
ଭଏସ କ୍ଲିଅର ଆ-
ହ ଭାଇ କଣକରୁଛ ହଁ ଆସିଲା
ହଁ କ୍ଲିୟର ହେଲା ଭଏସ
ହଁ ଏବେ କ୍ଲିୟର ହେଲା
ହୁଁ ହୁଁ ନା ଶୋଇଛି ଆଉ ଉଠିଲି ଜଷ୍ଟ ଶୋଇଥିଲି ଉଠିଲି ଜଷ୍ଟ
ଓ ହ କାଲି ତ କଲ ହେଇଗଲା
ହୁ ଗୁଡ ମଣିଗି ଆ ଶୁଭ ସକାଳ
ହଁ ହଁ ଶୁୁଭ ସକାଳ
ନାଆ ବର୍ଷା ହଉଛି ତ ମୁଁ ଆଉ ଉଠିଲିନି ମୁଁ କହିଲି ହଉ ଟିକେ ଲେଟ୍ ପରେ ଉଠିବି ଆଉ
କଣ କେତେଟାରେ ଉଠୁଛ ହଁ ବର୍ଷା ହଉ ହଁ ବର୍ଷା ହଉଛି
ତାହେଲେ ସବୁଆଡେ ହଉଛି ନାଇଁ ଭାବଥିଲି ଖାଲି ଆମ ଏଇଠି ହଉଛି ବୋଧେ କାହିଁକିନା ମୁଁ ଆଠ ଦଶ ଦିନ ତଳେ ଯାଇଥିଲି ଗୋଟେ ଜାଗା ଆମ ଏଇ ପାଖାପାଖି ଏରିଆ ଯାଇଥିଲି ମୁଁ ଯୋଉ ଜାଗାକୁ ଯାଇଛି ସେଇ ଜାଗାରୁ ତା ଉପଜିଟ କି ବର୍ଷା ହଉଛି ସେଇ ଜାଗ ର ଇ ଆଡକୁ ବର୍ଷା ନହିଁ ଆମ ଇ ଆଡକୁ
ସେ ଜିନିଷ ଟା ଦେଖିବାକୁ ଭଲ ଲାଗେ
ହଁ ସେଦିନ ସେଥିଲା କନାପଣ ସେଠୁ ସିଏ ଗଲା ଉଁ ତାପରେ ସେଠୁ ସେଠୁ ଘରକୁ ଫେରିଲା ପରେ ତାପରେ ଏମିତି ଓ ଶୁଣୁ ଶୁଣୁ ଜଣେ ଯାଇଥିଲେ କଟକ ଯାଇଥିଲେ ଜଣ ତ ସିଏ ଯେମତି କହିଲେ ଆମର କଟକରୁ ଇାଡକୁ ପନ୍ଦର ବର୍ଷ ଆକୁ ଭରଷା ନାହିଁ ହଁ ମୁଁ କହିଲି ଆମର ଏଇ ଏରିଆ ଟା କଣ ଧାର୍ମିକ ଲୋକ ଅଛନ୍ତି ନା କ ବର୍ଷା ହଉନି ଆଡେ ଆ ପାପି ଲୋକ ଅଛନ୍ତି ବୋଧେ ଆଉ
ହ ଆଉ ଉଠୁଛନ୍ତି କଣ କେତେଟାରେ ନା ଆଜି ବର୍ଷା ହଉଛି ବୋଲି ଉଠିନାହାନ୍ତି
କହିଲ
ମୁଁ କହିଲି ବର୍ଷା ହଉଛି ବୋଲି ଆଜି ଉଠି ନାହାନ୍ତି ନା କେତେବେଳୁ କଣ ଉଠୁଛନ୍ତି
ଁ ନାଇଁ ବର୍ଷା ଆଉଛି ଆଜି ଟ ଉଠିଲନି ବର୍ଷାର ତ ପଦାରେ କିଛି କାମ ତ କରିହବନି
ଓ ହୋ
ଆଉ ଏପ ବଡ ହେଇକି କି ଲାଭ ଅଛି ଘର ଭିତରେ ସୋଇ ପଡିବି ବସିବ କି କଣ କରିବ ଓ ଗେମ୍ ଫେମ ଖେଳିବ ଓଢିଆ
ଗେମ୍ ଖେଳନ୍ତି
ହଁ
କଣ ଖେଳନ୍ତି ସେଇ ଫି ଫେ ଏର
ହେ ମୁଁବୁ ଗେ ସବୁଳି ମୁ ଡଙ୍ଗରା କୌଣସି ଗେମ୍ ନାହିଁ ଯେ ମୁଁ ଖେଳିନି
ହ
ଓ ଫୋନରେ ଏବେ ବି ବହୁତ ସାରା ଗେମ ଅଛି ଆହୁରି ବି ବହୁତ ସାରା ଗେମ ଅଛି ମୁଁ ଯୋଉରୋ କି ଖେଳିଛି ଆଉ ଖେଳୁନି ତାକୁ
ହୁଁ
ଅନଲାଇନ ହଉ ଅଫଲାଇନ ହଉ ପଇସା ଦିା ହଉ ପଇସା ନିଦଆ ନଉ ସବୁ ଟାଏ ଗେମ୍ ଖେଳିବାକୁ ଟିକେ ଭଲ ଲାଗେ ହୁଁ। ଆଙ୍କା ଟାଇମରେ ମୁଡ଼ ଅନୁସାରେ ଯୋଗ ଗେମ୍ଟା ମୋର ଇଚ୍ଛା ହେଲା।
ହୁଁ।
ଆଉ ତମର କଣ ଖବର କୁହ?
ହଉ ଭଲ। ଆଜି ନିଦ ଭାଙ୍ଗୁ ନଥିଲା, ଘରେ ଡାକିଲେ ଉଠିକି ପଳେଇଲି ଜାଇଁକି ବ୍ରଶ କରିକି ଆସି ବସିଛି।
ତାହେଲେ ତମେ ଗାଁ ରେ ଅଛ ନାଇଁ?
ହୁଁ ଘରେ ଅଛି।
ଘରେ ଅଛ! ମୁ ଭାବିଲି ବଧେ କୋଟେ ଅଛ ବୋଧେ ଭୁବନେଶ୍ୱର ଭୁବନେଶ୍ଵରରେ ପଢାପଢି
ନା ମୋର ସାଲେପୁରରେ ପଢୁଛି ସାଲେପୁର କଲେଜରେ।
ଅ ହଁ। ହ୍ୟାଲୋ!
ହଁ ହଁ ଭାଇ କୁଅ!
ହଁ ଯୋଉ ଘରେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ଆଉ ବଡ ଭଉଣୀଙ୍କର ବାହାଘର ହେଇଯାଇଛି। ଆଉ ଦାଦା ଅଛନ୍ତି। ଆ ଖୁଡି ଅଛନ୍ତି, ତାଙ୍କର ଗୋଟେ ପୁଅ ଆଉ, ଆଉ ମୋ ବୁଢୀ ମା ଜେଜେ ଅ ନାହାନ୍ତି। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବର୍ତ୍ତମାନ ପାଇଁ ଆମେ ବାପା, ମା, ପୁଅ, ଆଉ ତିନି ଜଣ, ଆଉ
ଭଲ ଟେନସନ ନାହିଁ ପୁରା ଫାଙ୍କା ଫାଙ୍କା।
ହଁ ଭାଇ ଟେନସନ ନାହିଁ। ଗୋଟାଏ ପୁଅ ଘରକୁ ଟେନସନ ପ୍ରବଳ ନା ଟେନସନ ନାହିଁ।
ଟେନସନ୍ ନାହିଁ ମାନେ ଯୋଉଟା ଉ ଯୋଉ ଇଏ ମାନେ ଗୋଟେ ଭଲ ଲାଗୁ ଥିବ। ଫାଙ୍କ ମାନେ ବାପ ମା ସାଙ୍ଗରେ ଗୋଟେ ବସିକିନା ଇଏ କରିବାକୁ। ବେଶୀ କିଛି କାମ ନଥାଏ କିନ୍ତୁ, ମାନେ ଅ କାମ ଥାଏ ଏତେ ବି କିଛି ଇଏ ନଥାଏ।
ଏଇ ଏ ଠୁ ଜେଡ୍ ଜିମେଦାରି ବାପା ସାଙ୍ଗକୁ ପୁଅର ବି ପଡିବ। ବଡ ଭାଇ ଗୋଟେ ଥିଲେ, ହଁ ମୁଁ ସାନ ହେଇଥାନ୍ତି ବିନ୍ଦାସରେ ବୁଲୁଥାନ୍ତି। ଆଉ ଏ ଠୁ ଜେଡ ତା ଦେହରେ ପୁଣି ଗାଁ ଲୋକ ଅନେଇଥିବେ ଆଇ ସେ ଯାଉଛି, ଯାଇ ବାବାରେ ବାବାରେ ନେଇଗଲୁ ନେଇଗଲୁ ଏଇଟା ନେଇଆସିବୁ। ଟିକେ ଏଇଟା କରିଦେଲ ଆ ଟିକେ ସେଇଟା କରିଦେଲ ଦୁନିଆରେ ଏମିତି କୌଣସି କାମ ନାହିଁ ଯେ ମୁଁ ପାରିବିନି
ଏଟା ଭଲ କିନ୍ତୁ ଯଉ ମାନେ
କାଲି ରାତି ଦଶଟାରେ ସୁୁନା କାଲି ରାତି ଦଶଟା ହଁ ଦଶଟା ସାଢେ ଦଶଟା ହେଲାଣି ଜଣକ ଫ୍ରିଜ କଣ ହେଇଗଲା। ମତେ ସବୁ ଘରେ ଆସି ଆଇଲ ଟିକେ ଫ୍ରିଜ ଟା ଆମର ଦେଖିଦବ
ଫ୍ରିଜ୍ ଟା ଦେଖିଲେ?
ହଁ। ନାଇଁ ତାର କମ୍ପ୍ରେସର ଗ୍ୟାସ୍ ଲିକ୍ ହେଇଯାଇଛି, ଗ୍ୟାସ୍ ନୂଆ ପଡିବ। ଜଣୁକୁ କହିଛି ଆଜି ଆସିବ ଆଉ ସେ ଏ ବର୍ଷ ବର୍ଷା ହଉଚି ମୁଁ ତାକୁ ଫୋନ କରିଥିଲି, ଏଇନା କଇଲା ଲେଟ୍ ହବ ଟି ଟିକେ ଯିବା ଆଉ ବର୍ଷା ଛାଡ଼ିଲେ ଯିବି ଆଉ।
ହଁ। ବାପା କଣ କରନ୍ତି ତମର?
ଆମର ଚାଷ ବାସ କରନ୍ତି ବାପା।
ମାନେ ପରିବା ହରିକା, ନା ଏଇ ଯୋଉ ଧାନ ଇଏ ହରିକା ସେଇ
ଉ ଦୁ ଧାନ ମୁଗ ଏଇ ସବୁ ଘର ବୁଲବାଡି। ଚବିଶ ଘଣ୍ଟା ଅଛି ନା ପୁରି ପୁରା ନାଇଁ ପରିବା ତ ଲାଗେ ନା ପରିବା ତ ଆମର ଏଇଠି ଯଉ ମିଳିଯାଏ ଭଲ କିନା ପରିବା ଲାଗେ ନା କଣ କହିଲ ଯୋଉ ଆମର ସବୁ ଜମି ସବୁ ଏଟା ସବୁ ଯୋଉ ମାନେ ପାଣି ସମସ୍ୟା ବହୁତ ଏଇପଟେ
ହଁ କୋଉପଟ ସାଇଟ ଟା କଣ ମାନେ ଜଣାପଡ଼ୁନି
ଘର ଏପଟେ କଣ ପିଣ୍ଡବଡ଼ା ସେଇଡ଼ି ଆଉ
ହୁଁ ହୁଁ
ହ
ହଁ
ଏପଟେ ବୋରିଙ୍ଗ ଫୋରିଙ୍ଗ ସିଷ୍ଟମ ବି ନାହିଁ ନହେଲେ ପରେ ପରେ ଆଗରୁ କଣ ଲାଗୁଥିଲା ସେତେବେଳେ ପାଣି ପାଣି ରହୁଥିଲାଁ ପାଣି ଫାଣି ନଇରେ ରହୁନି
ହ ହୋ
ହୁଁ ଆଉ ଏଆ ଯେତିକି ବାରିଘର ଅଛି ସେଇଆକୁ ଦେଖିଲା ବେଳକୁ ଦିନ ପଳେଇ ଯାଉଛି
ଅ ଏବେ କଣ ଏବେ କଣ କିଛି ଲାଗିଲାଣିି ନା ଲାଗିନି
ନାହି ଏବେ ଆଉ ବର୍ଷା ଦିନେ ଭେଣ୍ଡି ଫେଣ୍ଡି ଟିକେ ଇଏ ସିଏ ବାରିରେ ସବୁ ଟିକେ ମୁଁ ଏଇ ପାୱାର ଟିଲର ରଖିଛି ହଳ କରିଦେଇଛି ଏସବୁ ପୋତାପୋତି ଚାଲିଚି ମାଟିଆଳୁ ଫାଟି ଆଳୁ ବେଳୁ ଏ ସବୁ ଛ ପିଚ ମାଟିଆଳୁ ପକେଇଛନ୍ତି ହଁ ଇଏ ମେନ୍ ହଉଛି ଏ ଏପଟେ ଯୋଉ ଅଲଗା ଲୋକର ଯୋଉ ରହିଛନ୍ତି ଅଲଗା ଗାଁ ଲୋକ ଲା ଚୋରି କରି ନେଇଯାଉଛନ୍ତି ବାରିରେ ପସିକି ଆଉ
ସିଏ ଗୋଟେ ମୁଁ ଯାଇଥିଲି ଏଇ ଥରେ ମଝିରେ ଏଇ ତିନି ଚାରି ଦିନି ତଳେ ଢେଙ୍କାନାଳ ଯାଇଥିଲି ଢେଙ୍କାନାଳ ନଲା ସେଠି ବାଟରରେ କଣ ଗୋଟେ ଜଣେ ଲଗେଇଛନ୍ତି ଯୋଉ ଛୋଟ ଛୋଟ ଯୋଉ ହାଇବ୍ରିଡ଼ି ଅମୃତଭଣ୍ଡା ନୁହ ଯୋଉ ଛୋଟ ଗଛରେ ଫଳୁଥିବ ବ ହଁ ହଁ ପୁରା ବକେଟ ବକେଟ ନା କର ପୁରା ସେ ଗଛ ଦି ହାତ ଖଣ୍ଡେ ସେ ଜମାରୁ ଗଛ ସେଥିରେ ପୁରା ମାନେ ବହୁତ ଫଳିଛି ତାର କଦଳୀ ଗଛ କା ଲଗେଇଛନ୍ତି ସାକୁ ଲଗେଇଛନ୍ତି ପୁରା ବଡ ଜାଗାରେ କି ଲଗେଇ ଚନ୍ତି ତା ସାଇଡ ରେ କିନ୍ତୁ କରେଣ୍ଟ ପୁରା ଦେଇେ ଦେଇଛନ୍ତି ମାଙ୍କଡରିଆ ଯାଇପାରିବେନି କି ମଣିଷ ମଧ୍ଯ ଯାଇପାରିବେନି
ହୁଁ
ସେ ପୁରା ଇଏ କରିକିନା ଦେଇଚନ୍ତି ତାଙ୍କର ଭଲ ଅମୃତ ଭଣ୍ଡା ନିହାତି ବହୁତ ବାହାରି ଵ ତାଙ୍କର
ଆଛ ଶୁନ ତ ତମର ଗାର୍ଲଫ୍ରେଣ୍ଡ ଅଛି
ନା ନା ସେଗୁଡା ନାହିଁ
ନାଇଁ
ନା ନା ସତରେ ନାହିଁ
ସତରେ ନଇ ନା ମିଛରେ କହୁଛ
ନା ନା ମିଛରେ ନାହିଁ ମିଛରେ କହିଥିଲେ ତ କହିଦେଇଥାନ୍ତି ସେଥିରେ କିଛି ନାହିଁ ସତରେ ନାହାନ୍ତି
କିଛି ଟିପ୍ ସେଣ୍ଟର ହେଇିଥିଲା
କଣ କଇଲ ଭାଇ
କିଛି ଟିପ୍ସ ସେଣ୍ଟର କି ଜାଣିଚ
ନା ନା ଜାଣିପାରିଲିନି କଥା ଟା ଟିକେ ଭଲ ସେ ନା ଜାଣିପାରିନି
ଆଛା ହଉ ଚାଲ ଆରେ ନାଇଁ ମୋର ଟ୍ରିକ୍ ଯଦି ଥାଆନ୍ତା ମୁଁ ତମକୁ ଟ୍ରିକ୍ସ୍ ଆଣ୍ଡ୍ ଟ୍ରିକ୍ସ୍ କାହିଁ ମାଗିଥାନ୍ତି।
ନା ଆମର ନାହାନ୍ତି।
ତାପରେ ମୋର କଣ କହିଲ ମୁଁ?
ହଁ ହେଇଛି ଆପଣଙ୍କର କଥା ହେଇ ଆପଣ ଭୟେସ୍ ଜଣା ପଡି ଯାଇଛି ହେଇଛି
ଆରେ ବୁଝିପାରୁନା ମୁଁ ଅଲରେଡି ମାନେ କହିଲ ମୁଁ ଯେତଳେ କଥା ହୁଏ। ମୁଁ ଜାଣିଦିଏ।
ହ
ଯାର ସେ ମିଛ କହୁଛି କେତଳେ ସତ କହୁଛି କେତଳେ ମୁଁ ଜାଣିଦିଏ ଆଉ ମତେ ଭାଇ ମିଛ ଜମା ପସନ୍ଦ
ଆଉୁ ସେ ମିଛ କଥା କହିଲା ମାନେ ମୁଁ ମନରେ ସେଇଟା ରହିବ ନେଲା ମୁଁ ତାକୁ ଯେନେ ଦେନେ ବକାରେ ସେ ଜିନିଷ ଟା ଯୋଉ ଦିନ ହଉ ମୁଁ ବାହାର କରିଦେବି ପ୍ରମାଣ କରିଦେବି।
ହଁ ହୁଁ।
ହେଲା। ନାହିଁ ଏମିତି ଗୋଟେ କେସ୍ ହୁଁ ତମ କଥା ଅଁ କଣ ଆଉ କହିବି ଯଉ କଣ ସେଟା କହୁଛନ୍ତି? ହୁଁ। ଏଟା ଅଲଗା କେତେବେଳେ ମୁଁ କହିବି ଆଉ ହ୍ଵାଟସପ୍ ରେ ଆଉ। ହୁଁ ଆଉ।
ହୁଁ
ନା ବ୍ରସ୍ ଫ୍ରସ୍ କଲେଣି ଉଠିକି ନା ନାଇଁ?
ହଁ ବ୍ରସ୍ କଲି ଘରେ ଡାକୁଛନ୍ତି ଖାଇବାକୁ ଯିବି ଆଉ। ଏ ଗୋଟେ ତମର କଣ କେତେଟା ସରିଲେଇଁ।
ହେ ସେଉରା ଉଠା ନା କଣ ସେଉରା ଉଠେଇିବା କଥା ନୁହେଁ।
ହଁ ଯେ ନାଇଁ ମୁ କହିଲି।
ନାଇଁ ସେରା ଯୋଉ ଠିକ୍ ଅଛି ହଉ ଶୁଣ ହାଲୋ ହାଲୋ ହାଲୋ। ଆଉ ଆଉ ଏଇନା ତ ରଖିଦେବା ଆଉ ପୁଣି ନେକ୍ସ୍ଟ କଲ କରିବା ଆଉ।
ହଉ ହଁ ହଁ। ହ